ମୁଁ ଆଜ୍ଞା ବସିଥିଲି। ମୋର କଣ ପାଇଁ ଏପଟରୁ କଲ୍ କଲା ବେଳକୁ ଯାଉନି କିନ୍ତୁ କଲ୍ ତ ଆସୁଛି ହେଇ?
ସେଇଟା ଆପଣଙ୍କୁ ଯୋଉ ସିନିୟର ଯିଏ ଦିଦି ଆଡ୍ କରିଛନ୍ତି ତାଙ୍କୁ ପଚାରନ୍ତୁ। ସ୍କ୍ରିନସଟ୍ ଦେବେ ଆଉ ସେରା ଏଇ ଆପରେ ଆଲୋଚନା କରନ୍ତୁ ନି ଆଉ।
ଓ ଆଚ୍ଛା ଆଜ୍ଞା।
ଆଉ କଣ ଟିଫିନ୍ କରିଥିଲେ ସନ୍ଧ୍ୟାବେଳେ?
ସନ୍ଧ୍ୟା ବେଳେ ଖାଇନୁ କିଛି ଖାଇଥିଲୁ ଖାଇବା ଟା ଆଜି ଡେରିରେ ଖାଇଥିଲୁ ତ ଭୋଜି ଥିଲା ସେଥିପାଇଁ ସନ୍ଧ୍ୟା ବେଳେ ଖାଇନୁ ଆଉ।
ମୁଁ ବି କିଛି ଖାଇନି ଆଜି ସନ୍ଧ୍ୟାବେଳୁ ଆଉ।
ଆଜ୍ଞା।
ଆଉ କଣ ଦେହ ପା ସବୁ ଭଲ?
ଆଜ୍ଞା, ଦେହ ପା ଭଲ। ଆଉ, ରଥଯାତ୍ରା ଯିବେ?
ଭାବୁଛୁ ଯିବୁ ବୋଲି କିନ୍ତୁ ଗୋଟେ ଇଆଡେ ଆମ ଘର କାମଟା ହଉଛି କାମଟା ଅଛି ପ୍ଲସ ସିଆଡେ ଅଛି ସାଙ୍ଗମାନେ ଡାକୁଛନ୍ତି କିନ୍ତୁ ପୁଣି ପରିସ୍ଥିତି ଦେଖିବାକୁ ପଡିବ। ଆଡେ ଘର କାମ ହଉଛି ଭାଇ ହରିକା କହିଚନ୍ତି କାମ ଟା ହବ ଦେଖିବା ଯିବା କି ନାହିଁ ମୁଁ ବି କନଫର୍ମ କହିପାରୁନି, ତାଙ୍କୁ ତାଙ୍କୁ ହଁ କହିଛି କହିଛି ମାନେ ଦେଖିବା ମୁଁ କହିବି ତମକୁ ଆଉ। କିନ୍ତୁ ସିଏ ସବୁ ପୁରା ପୁ ରେଡି ଯିବେ ବୋଲି।
ଆଛା ହଉ ବର୍ଷରେ ଥରେ ଆଉ।
ଆଉ ତମର ସିଆଡେ କଣ ଜାଗା ଫେମସ୍?
ଆମର ତ ବିରଜା ମା ମନ୍ଦିର।
ବିରଜା?
ଆଜ୍ଞା।
ଆମର ଏ ଘରେ କପିଳାସ ଜାଣି ସାରି ଵଣି ଜାଗା ଆଉ। କୋଉଠି ଆମ ଘର। କପିଳାସ ଜୋରନନ୍ଦା କେବେ ଆସିଛନ୍ତି?
ନାଇଁ ଯାଇନି ଶୁଣିଛୁ ଏଇଠି ତ ପାଖରେ ଆମର ସମସ୍ତେ ଯାଇଛନ୍ତି ମୁଁ ଯାଇନି
ହଁ କେବେ ଥରେ ଆସନ୍ତୁ ଏଇ ବର୍ଷା ପାଗ ଯୋଉ ଦିନ କାଁଳିଆ ପାଗ କରିଥିବ ସେଇଦିନ ଆସିବେ ପୁରା ପାଦଲ କୁ ପାଖରୁ ଦେଖିକି ଯିିବ ସେ ଭିୁ ପୁରା ଅଲଗା ପ୍ରକାର ମଜା
ଆଜ୍ଞା ଆ ଆମର ବି ଏଠି ବିରଜା ମନ୍ଦିରରେ ଭଲ ଆସନ୍ତି ସବୁ ଆସିଛନ୍ତି କେବେ ବିରଜା
ନାଇଁ ଆଉ କିଛି ସମୟ ପରେ ଟ୍ରାଏ କରିବ ହେଲା। ମୋ ସହିତ ନହେଲେ କଥା ହେଇସାରିଲା ପରେ ଟ୍ରାଏ କରିବ ଯଦି ସେମିତି କିଛି ଅସୁବିଧା ହେଲା। ସେଇ ଯେଉ ତ ଦିଦିଙ୍କୁ ପଚାରିବ ଆ ଗ୍ରୁପ ରେ ଆଉ।
ଆଜ୍ଞା ହୁଁ।
ିବ କହ ଦିଦି ମୋର ଏଇଟା ଏମିତି କଣ ହେଉଛି କଣ କରିବି।
ଆଜ୍ଞା ହଁ।
ଆଉ ତମେ ଏଇଟା ଫାଷ୍ଟ।
ା ଆଠ ନମ୍ବର କଲ ମୁଁ କରିଥିଲା ଆ ନମ୍ବର ହେଇଥାନ୍ତା ମୋ ସାତଟା କଲ୍ ହେଇଛି
ହଁ ମୋ ସହିତ ବି କଥା ହେଲେ ତମକୁ କିଛି ମିଳିବ
ଆଜ୍ଞା ହଁ ହଁ।
ଧର କର ମତେ ଶହେ ପରସେଣ୍ଟ ରୁ ତ ମୋ ଏଥିରୁ ଟେଣ୍ଟି ପରସେଣ୍ଟ କମ ମିଳିବ ତମକୁ ଆଉ ମତେ ଶ ମିଳିଲେ ତମକୁ ଆସିବ ଆଉ
ଆଜ୍ଞା। ହୁଁ ଆଉ ପଢାପଢି କଣ କରୁଛନ୍ତି।
ମୋର ପ୍ଲସ ଟୁ ସରିଲା।
ଆଚ୍ଛା ଆଚ୍ଛା ଏଇଥର
ତମର
ମୋର ଗ୍ରାଜୁଏସନ ସରିଯାଇଛି ମୁଁ ଏଇଥର ଡ୍ରପ୍ ଆଉଟ୍ ଅଛି। ଦୁଇ ହଜାର ପଚିଶରେ ସରିଲା ଏଇ ଛବିଶ ଟା ଡ୍ରପ୍ ଆଉଟପଟିିପୋର ହଉଛି ତ
ହୁଁ ସେମିତି ବି ସେଇ ଏଇଟା ବି ଗୋଟେ ପ୍ରକାର ଭଲ ମଝିରେ କିଛି ସମୟ ନବାର କାରଣ ନହେଲେ ହଉଛି ମାନେ ଯ ହଁ ପଢା ପିଲା ତ ଯିଏ ବି ସଏ ପାଠର ପୁରା ବୁଡିକି ରହି ତାପରେ ବି ପୁଣି ଫାମିଲି ପ୍ରୋବଲେମ୍ଉଟ ଗୋଟେ। ବଢି ଯାଉଛି କଣ? କ୍ଲାସ ହବ ମାନେ ତ ଏଇ
ହୁଁ।
ଫ ମିଡିଲ୍ କ୍ଲାସ୍ ମାନେ ଫାଷ୍ଟ ଗୋଟେ ବକଗ୍ରାଉଣ୍ଡ ଗୋଟେ ଷ୍ଟ୍ରଙ୍ଗ ବନେଇବାର ଅଛି ମାନେ ଆମ ବାପା ମା ଆମ ପାଇଁ ଯେତିକି କରିଛନ୍ତି ଆମେ ଯେମିତି ଆମ ଆମ ପୁଅ ଝିଅଙ୍କ ପାଇଁ ତାଠୁ ବେଟର କରିବା। ମାନେ ସି ଯେମିତି ଏଇ ଫିଲ୍ ଟା ଅନୁଭବ ନ କରି ପାରିବମତି ଆ କେନ୍ତୁ ତାଙ୍କୁ ଅ
ଆଜ୍ଞା।
ଆଉ ସବୁ ଘରେ ସବୁ ଦେହ ପା ଭଲ।
ହଁ ସବୁ ଭଲ ଆଉ କଣ ପଢିବେ ଏହାୟପରେ
ମୁଁ ୟା ପରେରେ କରିବି ପୁରା ଡିପ୍ଲୋମା
ଡିପ୍ଲୋମା କୋଉଥିରେ ଓ
ମେକାନିକାଲ
ମେକାନିକାଲ ଅଛା ମୋ ଭାଇ ବି ପଢୁଥିଲା।
ଏବେ ଭାଇ କଣ କରୁଛନ୍ତି?
ସିଏ ପାରାଦୀପ ପି ପି ଏଲ୍ କ୍ୟାମ୍ପସ ମିଳିଗଲା ତାକୁ ସେ ଗମେଣ୍ଟ ରେ କରୁଥିଲା ତ।
ହଁ ଆଉ ତାପରେ ବି ପ୍ଲସ୍ ଥ୍ରୀ କରିକି ମୁଁ ଦେଖିଲି କିଛି ଲାଭ ନାହିଁ।
କିଛି ଲାଭ ନାହିଁ ବେକାର ମତେ ତ ଯିଏ ବି ପଚାରୁଛନ୍ତି ମୁଁ କହୁଛି ବେକାର।
ଟେନ୍- ଟେନ୍ଥ ପରେ ମୁଁ ଗୋଟେ ହଡ଼ ବଡ଼ ହେଇକିନି ପ୍ଲସ ଟୁ ଟା କଲି ମୁ ମାନେ
ହଁ ହଁ ତାର ଆମେ ଟେନ୍ଥ ପରେ ହିଁ ଡିପ୍ଲୋମା କରେଇ ଦେଇେଇଥିଲୁ ସେ ଫାଷ୍ଟ୍ ଆସିଲା ଯୋଉ କ୍ୟାମ୍ପସ ଟା ପାରାଦୀପ ପିପିଏଲ ଟା ସେମି ଗଭର୍ମେଣ୍ଟ କମ୍ପାନି ତ ସେ ଓଡିଶାରୁ ଚଉଦ ଜଣଙ୍କୁ ନେଲା ସେ ତା ଦେହରେ ପାଇଗଲା।
ହଉଛି ମୋର ଜଣେ ଭାଇ ଅଛନ୍ତି ପୋଷ୍ଟାଲ ରେ ସିଏ ଫାଷ୍ଟ ମତେ ମନା କଲେ ତାପରେ ସେଇଠୁ ହଁ ତାଙ୍କ କଥାରୁ ବୁଝିକିନି
ନାଇଁ ନାଇଁ ଟେନ୍ଥ ପରେ କରିଦେଇଥାନ୍ତ ପୁଅ ପିଲାଙ୍କ ପାଇଁ ଡିପ୍ଲୋମା ଟା ହଉଛି ଭଲ କାରଣ ଜଲଦି ଜୋବ୍ ମିଳିଯାଉଛି, ଝିଅ ପିଲା ଯାଇକି ଟିକେ ବସିପରିବେ ଧର ଆମର ଆମ ଘରେ ଏଇନ ତ ମୋ ବାହାଘର କରିବେନି ମିନିମମ୍ ପଚିଶ ଛବିଶ
ତାପରେ
ତ ସେଇଠୁ ମୁଁ ଗ୍ରାଜୁଏସନ କଲି ବୋଲି ମୁଁ ଏଇ ବସିକ ମାନେ ଏଇ ଆଉରି ଦି ତିନି ବର୍ଷ ଧର ମୁଁ ଏଜ୍ଜାମ ମଦେଇପାରିବି କିନ୍ତୁ ଆଉ ସେ ପୁଅ ପିଲା ଗୁଡ଼ ବସିକି
ସେଇଟା ହଉଛି ମୁଁ ଭାବୁଥିଲି ଟେନ୍ଥ ପରେ କରିବ ବୋଲି କିନ୍ତୁ ମୋର ଜଣେ ଭାଇ ସିଏ କହିଲେ ନାଇଁ ପ୍ଲସ ଟୁ ଟା କରିଥାଏ ବେଳ ପାଇଲେ ପୋଲିସ ଫୋଲିସରେ ବି ଯାଇପାରୁ ତାପରେ ଦେଖିଲ ମାନେ ଘରର ପରିସ୍ଥିତି ନେଇ ଶୀଘ୍ର କଣ ଗୋଟେ ହବାର କରିବାର ସେଥିପାଇଁ ତାପରେ ମୁଁ କହିଲି ନାଇଁ ଆ ପ୍ଲସଥ୍ରୀ କରିକ ଟାଇମ ୱେଷ୍ଟ କରିବାର ନାହିଁ।
ହୁଁ।
ଆଉ ଅଯୋଧ୍ୟାରେ ମୁଁ ଦି ବର୍ଷ ପଢ଼ିଲି।
ହଁ। କିଛି ନାଇଁ ତାପରେ ତମେ ଯୋଉଗୁଟା ପ୍ଲସ୍ ଟୁ ଲେବୁଲ ର ଏଜ୍ଜାମ ସେଗୁଡ଼ା ବି ଦେଇପାରିବ ଏ ଚନ୍ସ ସେଜଞ କୋଉଥିରେ କରୁଥିଲ ଆର୍ଟ ନ ସାଇନ୍ସ, ଆଚ୍ଛା ତାହେଲେ ସେ ଆର୍ଟ ଆର୍ଟ, ସାଇନ୍ସ କିଛି ନାହିଁ ଗର୍ମେଣ୍ଟ ଯାହା ବି ତମେ ଦେଇପାରିବ ଆର୍ମି ବ - ଆର୍ମି ଜି ଟି, ଏମ୍ ଟି ଏସ, ସି ହେଚ ଏସ ଏଲ, ସେଗୁଡ଼ା ସବୁ ଦେଇ ପତିବୋ ଭଲ କଥା ତ।
ଇଂଲିଶ ଅଧିକ କୁହନି। କାରଣ ଇଂଲିଶ ଅଧିକ କହିଲେ କଲ ଟା ଇଏ ହେଇଯିବ।
ଓହୋ ରିଜେକ୍ଟ?
ହଁ। ଆଉ ଏଇ ନ କେ କଣ କରୁଛନ୍ତି?
ନାଇଁ ମୁଁ ମୋର ତ ଜମା ହେଇନି। ହଁ ଦିଦି କହିଥିଲେ ମତେ ଜଲଦି ସାରିବା ପାଇଁ। ସେଇଥିପାଇଁ ମୁଁ କଲ କଲି ନହେଲେ ମୁଁ ପଢୁଛି ମୋ ଏକ୍ଜାମ ଅଛି ତ
ନାଇଁ ସାତ ଦିନ ଏଇଟା ଫାଷ୍ଟଟା ନା ଆପଣଙ୍କର ଯଦି ସାତ ଦିନ ଭିତରେ ମାନେ ଛୁଆ ତ ଦି ଦିନ ତିନି ଦିନରେ
ହଁ ପରା ମୁଁ ସେଇଆ ଦେଖୁଛି ମୋର ବେଶ ଆସି ହେଲାଣି ଛଅ ପାଞ୍ଚ ସାତ ଦିନ ହେଇଗଲାଣି ମୋତେ ସେଇପାଇଁ ମୋତେ ପର୍ସନାଲି ମେସେଜ୍ କରି କହିଲେ ସେ ମୋ ଚିହ୍ନା ତ କହିଲେ ଟିକେ ସାରେ ଜଲ୍ଦି ନହେଲେ ତୋ ନାଁଟା ଲେଟ୍ ଜୋନ କୁ ପଳେଇ ଆସିବ ମୁଁ କହିଲି ଆଉ ଦିଦି ମୁଁ ପଢ଼ଛି କହିଲା ହଉ ତୁ ତୋ ମମିକୁ ଦେଇଦେ ପଛେ ସାରିଦେ ଜଲଦି।
ହଁ ଟିକେ ଜଲଦି କମ୍ପ୍ଲିଟ କଲେ ଟିକେ ଅଧିକ
ହଁ ତୁମର କେତେ ହେଲାଣି। ଆଛା ସେଇ କଥାଟା କହିବି। ଆଛା ହୁଁ।
ମୋହର ବି ତିନି ଦିନି।
ନୂଆ ଆପରେ ଯଦି ମୋର ନହେଲା ମୋର ଯେତେବେଳେ ହବ ମୁଁ ଫ୍ରି ହେଲେ ମେସେଜ କଲେ ଆପଣ ଟିକେ ଉଠାଇବେ ଆଉ।
ହଁ ମୁଁ ମୁଁ ତ ଏମିତି। ସେମତି ସେମତି ବହୁତ ଜଣଙ୍କୁ ମେସେଜ କଲି। ସମସ୍ତେ କହିଲେ ଫ୍ରି ହେଲେ କରିବେ ମାନେ ମୁଁ ଯୋଉଦିନ ଫାଷ୍ଟ ଇଏ ହେ ସେଇ ଦିନଠୁ ତାପରେ ବହୁତ ଜଣଙ୍କୁ ମେସେଜ କରିଦେଲି ସମସ୍ତେ କହିଲେ ମତେ ତେ ଫ୍ରି ହେଲେ ମେସେଜ କରିବେ ଯିଏ ଫ୍ରି ଯେତେବେଳେ ହେଲାେ ସେ କଲା ମୁଁ କାମ କରୁଥିଲି ଦଶ ମିନିଟ୍ ଗ୍ୟାପ ଆଣିକିନି କରିଦଉଛି।
ଭଲ କରିଛ ସେଇଥିପାଇଁ ତୁମର ହେଇଗଲାଣି ମୁଁ ଜମା ମୁଁ ଆଉ ମେନ୍ ହେଲା ମୁଁ ମେସେଜ ଏଇ ଗ୍ରୁପରେ ହିଁ ମୁଁ ଆଜି ମସେଜ କଲି ନହେଲେ ମୁଁ ଜମା- ଦେଖିବ ମୋ ଗ୍ରୁପରେ ଆଉ ଥରେ ମେସେଜ କରିଥିଲି ଗୋଟିଏ ସେ ଗୋଟେ ଝିଅ ମୋର ଦିଟା କଲ୍ କାଟିଦେଲା ମୁଁ ସେଇ ଦିନରୁ ଆଉ ଗ୍ରୁପରେ ମେସେଜ କରିନଥିଲି।
ମତେ ସେମିତି ଗୋଟେ ଝିଅ ଟେ କହିଲା। ପାଷ୍ଟେ ମତେ ମେସେଜ କଲା ତାପରେ ମତେ ପଚାରିଲା ତମେ ପୁଅ କି ଝିଅ ମୁଁ ମାନେ ସିଏ ତା ଆଡୁ ମେସେଜ କରୁଚି। ମୁଁ କହିଲାଠୁ ମୁଁ ପୁଅ ମତେ କୋହୁଚି ନାଇଁ ନାଇଁ ମୁଁ ତମ ସହିତ କଥା ହେଇପାରିବିନି ମୋର
ହଁ ସେଇ ଝିଅ ଟା ଯିଏ ଗ୍ରୁପ ରେ ପୁଅ ଝିଅ କୋହୁଚି ସେଇ ଝିଅ ଟା ମତେ କଲ କଲା। ପର୍ସିନାଲ ମେସେଜ କଲା ଦିଦି ଫ୍ରି ଅଛ ନା ମୁଁ ଗ୍ରୁପ ରେ ମେସେଜ୍ କରିଥିଲି କିଏ ଫ୍ରି ଅଛ କହିଲା ମୁଁ ଫ୍ରି ଅ ଚି ତମେ ପୁଅ ନା ଝିଅ ମୁଁ କହିଲିି ଝିଅ ସେଠୁ କହିଲା ହୋଉ ଆସ ମୁଁ କଲ କରୁଚି। ସେଠୁ କଲ ମୁଁ ଦଶ ମିନିଟ ତା ସାଙ୍ଗ କଥା ହେଇଗଲି ତାପରେ ମୁଁ କଲ୍ କଲି
କିଛି ଯଦି ନ କରି ପାରିବ ତା ସହିତ ଯୋଉ ପିଲା ବି କଥା ହୋଉଥିବ ସିଏ ବି କିଛି କରିପାରିବନି ହେଇ ସିଏ ଏବେ ମେସେଜ କରିଚି ଚାରି ମିନିଟ ହେଲା।
ସେଇତ କଥା ଆଉ ସିଏ ତାପରେ ମୁଁ ତାଙ୍କୁ କଲ କଲି କହିଲା ନେଟୱାର୍କ ପାଉନି ଆଉଥରେ କର। ଫୁଣି ଆଉ ଥରେ କଲି ଦିଇଟା କଲ ମୋର କଟିଗଲା ମୁଁ ଭାବିଲି ବୋଧେ ମୋର ହୋଉନି ମୋ ମମିଙ୍କ ଫୋନରୁୁ କଲି ସିଏ ବି ଦିଇଟା ମାନେ ମୋର ଦିଇଟା କାଟିଦେଲେ ମୋ ମମିଙ୍କର ବି ଦିଇଟା କାଟିିଦେଲେ ମୁଁ କହିଲି ଥାଉ।
ଉଁ ମାନେ ସିଏ ଗୋଟେ ଫ୍ରଡ୍ କଣ କରିବାକୁ ଚାହୁଁଚି ଆଉ।
ହଁ ନା ନାଇଁ ତାଙ୍କ ଟାସ୍କ ଟାକୁ ସେ କମ୍ପ୍ଲିଟ୍ କରିଦବାକୁ ଚାହୁଁଚନ୍ତି ସେ ଆଉ କାହା ସାଙ୍ଗରେ କଥା ହେଇକି ଟାଇମ୍ ୱେଷ୍ଟେ କରି ସେ ଜାଣି ପାରୁନାହାନ୍ତି ଆଉ କାହା ସାଙ୍ଗେ କଥା ହେଲେ ବି ପଇସା ମିଳିବ।
ହଁ ମାନେ ପଇସା ଟା ବି ଗୋଟେ ମ୍ୟାଟର ନୁହଁ ଯେ ମାନେ ଏଇଟାରେ ଗୋଟେ ମାନେ ସାଙ୍ଗ।
ହଁ ଠିକ କଥା ମୁଁ ତୁମର ଗୋଟେ କଥା ହେଇଗଲିି ତୁମେ ମୋର ଗୋଟେ କଥା ହେଇଗଲ ଭଲ।
ହଁ ତମର କୁ ବି କିଛି ମିଳିଲା ମତେ ବି କିଛି ମିଳିଲା। ଆଉ ହୋଉଚି କିନ୍ତୁ ଉଁ ଗୋଟେ ସାଙ୍ଗ ମାନେ ମୁଁ ତମକୁ ଚିହ୍ନିଚି ନା ତମେ ମତେ ଚି ଚିହ୍ନିଚ ତମେ ମତେ ଚିହ୍ନିନ କି ମୁଁ ତମକୁ ଚିହ୍ନିନି ମୁଁ ତମକୁ ଗୋଟେ କାମରେ ହେଲ୍ପ କରିଦେଲି ତମେ ମତେ ଗୋଟେ ହେଲ୍ପ କରିଦେଲ ସଇଲା ଆଉ କିଛି ଅସୁବିଧା ଅଛି କି? କିନ୍ତୁ ମୁଁ ଆଉ ଆଜି ମୁଁ ଗୋଟେ ଛୁଆ ସହିତ ସେମତି କଥା ହେଲି। ତାପରେ ସିଏ ମୁଁ କଲ କଲାବେଳକୁ ଉଠେଇଲାନି।
ହୁଁ ଏଇଭଳିଆ କଲାବେଳକୁ ବେଶି ଚିଡା ଲାଗୁଛି ମୁଁ ତାପରେ ସେଇ ଡରରେ ଆଉ ଗ୍ରୁପ୍ ରେ ମୋରବି ଚିଡା ବଢିଲା। ହୁଁ। ହୋଉ ଠିକ୍ ଅଛି ମୁଁ ଦେଖୁଛି ମୋର ହେଲେ ମୁଁ ଆ ନାଇଁ ମୁଁ ଦେଖୁଛି ଯଦି କଲ ନଗଲା ତାହେଲେ ମୁଁ ତୁମକୁ ଜଣେଇବି ଆଜ୍ଞା ହଉ।